କଣ କରୁଛ?
ସତରେ ଶୋଇଛି। ଛାତରେ ଶୋଇଥିଲି।
ପୁଣି ଛାତରେ ଶୋଇଛ, କଣ ଗରମ ହଉଛି କି?
ହଁ, ବା ଜୋରସୋରେ ଗରମ ହଉଛି। ଘର ଭିତରେ ଜମା ଶୋଇ ହଉନି।
ଆଉ।
ଆଉ।
ଆଉ କଣ କୁହ?
ଗରମ ଜୋରସୋରରେ ହଉଛି। ମଶା, ଯୋଉ ଛାତରେ ଶୋଇଲା ବେଳେ ଯୋଉ ମଶା ଫୁଟଉଛନ୍ତି।
ହଁ, ବା, ମେଘ ହେଇନି?
ମେଘ ଆଜି ଉଠେଇଛି, କାଇଁ କିଛି କାଇଁ ହଉନି, ମେଘ ଏପର୍ଯ୍ୟନ୍ତ।
ହଁ।
ହୁଁ, ଆଉ।
ଆଉ କଣ କୁହ?
ହୁଁ
ଖାଇଛ କଣ?
ଏଁ ରୁଟି ଭଜା ଖାଇଛି।
ରୁଟି ଭଜା?
ରୁଟି ଭଜା, ପୋଟଳ ଭଜା।
ପୋଟଳ ଭଜା?
ହୁଁ।
ଆଜି ଭାତ ଖାଇନ କି?
ହୁଁ
ଖାଇଛ?
ହୁଁ
ଉଁ ହୁଁ, ବା ଭାତ ଖାଇଲ ଫେର ରୁଟି କେତେବେଳେ ଖାଇଲ?
ନା ରୁଟି ରାତିରେ, ଭାତ ଚାରିଟା ବେଳେ ଖାଇ ଦେଇଥିଲି।
ଓହୋ। ଖରାବେଳେ କଣ ଖାଇଥିଲ?
ଖରାବେଳେ ସେଇ ଭାତ ଖାଇଥିଲି।
ସନ୍ଧ୍ୟାବେଳେ?
ଉଁ?
ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ମୁଢି, ଚୁଡ଼ା ଖାଇଥିଲି।
ଚୁଡ଼ା, ମୁଢି।
ହୁଁ।
ଆଉ ଆଜି କୁଆଡ଼େ ଯାଇଥିଲ ନା ଯାଇନ?
ମୁଁ ଯାଇଥିଲି ମାଉସି ଦିହଟା ଭଲ ନାହିଁ।
କୁଆଡ଼େ?
ପୁରା ଆଡେ଼ ଯାଇଥିଲି।
କଣ ପାଇଁ?
ମାଉସି ଦେହଟା ଭଲ ନାହିଁ।
ଭଲସେ କହୁନା କିଛି ଶୁଭୁନି କୁନ୍ଥେଇକି କହୁଛ।
ମାଉସି ଦେହ ଭଲନାହିଁ।
ଯାଇଥିଲ?
ହୁଁ।
କଣ ହେଇଛି ତାଙ୍କର?
ତା ଦିହ କଣ ଭଲ ନାହିଁ।
କଣ ହେଇଛି
ହୁଁ
କଣ ଦେଖିକି ଆଇଲ?
ତା ଗୋଡଟା ଭାଙ୍ଗିଯାଇଛି, ହାତଟା ଭାଙ୍ଗିଯାଇଛି ସେ ପଡିଥିଲା ତା କଣ ଛାତି ମାତି ଏରିଆ କଣ ହଉଛି।
କଣ କହିଲେ ଦେଖିକି ତମକୁ?
ଓହୋ ମାନେ ସେ ଘରେ ଥିଲେ ତମେ ଯେତେବେଳେ ଗଲା ତମେ ଆମ୍ବୁଲାନ୍ସ ନେଇକି ଗଲେ।
ହୁଁ।
ଅହ ତମ ନିଜ ମାଉସି?
ହୁଁ।
ହଁ। ଆଉ ଘରେ ସମସ୍ତେ ଶୋଇଲେଣି?
ହଁ ସମସ୍ତେ ଶୋଇଲେଣି କେବଳ ମୋ ଝିଅ ମୁଁ ଛାତରେ ଶୋଇଚୁ।
ସେଥିାଇ ଛୁଆ ଟା ଏତୋଳ ଯାଏଁ ଶୋଇନି?
ଶୋଇନି ମୋବାଇଲ ଦେଖୁଥିଲା।
ମୋବାଇଲ୍ କାହିଁ ଛୁଆକୁ ଦୋଉଚ ଛୁଆ ମୋଵାଇଲ୍ ଦେଖିଲେ ତାଙ୍କ ମେମୋରୀ ହ୍ୟାକ୍ ହେଇଯିବ। ତାଙ୍କୁ ପାଠ ପଢିବାରେ ଇଚ୍ଛା ହବନି। ମୋବାଇଲରେ ଯୋଉଟା ଦେଖିଥିବେ ତାଙ୍କ ମେମୋରି ସେଇଟା ଥିବ ମୁଣ୍ଡରେ। ସେ ସେଇଟା ସବୁବେଳେ ଗୁଣୁ ଗୁଣୁ ହଉଥିବେ ସେଇ କଥାଟା ତାଙ୍କର ସବୁବେଳେ ମୋବାଇଲ ଟା ଥରେ ଦେଖିଲା ମାନେ ମୋବାଇଲରେ ଭଲ ଭଲ ଜିନିଷ ଯେତେବେଳେ ଦୋ ଉଥିବ ଦେଖିଦେଇଥିବେ ତାଙ୍କର ସବୁବେଳେ ଆଗ୍ରହ ହବ ଆମେ ମୋବାଇଲ ଦେଖିବୁ ମୋବାଇଲ୍ ଦେଖିବୁ ମୋବାଇଲ୍ ରେ ଭଲ ଦେଇଥିଲା। ଏମିତି ଆଗ୍ରହ ହବ ତାପରେ ତାଙ୍କର ସେଇଟା ଆଗ୍ର ହେଲା ମାନ ସେ ଯୋଉଟା ଭଲ ମନ୍ଦ ଜିନିଷଟାଦେଖଥିବେ ଆମର ଯେମିତି ଗୋଟେ ଗୋଟେ କଥା ମେ ପଡେ ହ ଲାଗେ ଆମ ବେଳେ ବେଳେ କି ଭଲ ମନ୍ଦ ମୋବାଇଲ ରେ ଯେତେବେଳେ ଦେଖିଲେ ଆମେ ଯୋଉଟା ଗୋଟେ ମନ ପକାନ୍ତେନ କି ଏଇଟା ଏମିତି କରିଥିଲା ସେମିତି କରିଥିଲା ତାଙ୍କ ସେଗଡ଼ା ମନେ ରହିବ ତାଙ୍କର ପାଠ ଟୋଟାଲ ମନେ ରହିବନି। ସେଥିଲାଗି ଛୁଆଙ୍କୁ ମୋବାଇଲ ଦେଲେ ମାନେ ଛୁଆଙ୍କର ଲାଇଟ ଏଥିରେ ମେମୋରି ଖରାପ ହବ ମୁଣ୍ଡ ଇଏ ଖରାପ ହବ ବି ତାଙ୍କ ଆଖି ବି ଖରାପ ହେଇଯିବ।
ହୁଁ।
ହୁଁ ସେଥିଲାଗି ଛୁଆଙ୍କୁ ମୋବାଇଲ୍ ସବୁବେଳେ ଦବନି।
ହୁଁ।
ରାତି ଅଧା ହେଲାଣି ତାକୁ ମୋବାଇଲ ଦେଇଚ ତାଙ୍କର ଶୋଇବା ଟାଇମ ଅଧା ହେବଣି ସୁଆ। ଛୋଟ ଛୁଆ ଯେତେ ଶୋଇବେ ତାଙ୍କ ମେମୋରି ଠିକ୍ ରହିବ ସେ ପର୍ଯ୍ୟନ୍ତ
ହୁଁ ହୁଁ ଆଉ
ଆଉ
ଆଉ କଣ କୁହ?
କଣ ଆଜି ଯାଇଥିଲୁ ଗୋଟେ ଜାଗାକୁ ଯାଇଥିଲୁ। ଯୋଉ ପଞ୍ଚାୟତ ଘରକୁ ଯାଇଥିଲି। ଆଉ ଟିକେ ମିଟିଂ ଥିଲା ମିଟିଂ ସାରିକି ଅରୁଆ ଡାଲମା ଖଟା ଖାଇଦେଇକି ଆସିଲି।
ହଁ।
ହଁ ଆଉ ଦେହ ଟା ଜମା ଭଲ ଲାଗିଲାନି ଆଉ ଦିଟା ଭାତ ରାତିରେ ରୁଟି ପୋଟଳ ଭଜା। ଖାଇଦେଲି ଖାଇଦେଇକି ମୁଁ କହିଲି ଚାଲ ଟିକେ ଝିଅର ମୋର ଟିକେ ଛାତ ଉପରେ ଶୋଇମୁ ବୋଲି ଆସିଥିଲୁ ଆଉ।
ହୁଁ।
ହୁଁ।
ଆଉ
ଆଉ
ଆଉ କଣ କୁହ?
କୁକୁର ଫୁକୁର ଗୁଡା ତମ ଆଡେ ଅଛନ୍ତି ନା?
ହୁଁ।
କୁକୁର ଗୁଡା ରାତିରେ ଯାହା ଭୁକିକି ଯାହା ହଇରାଣ କରିୁଛନ୍ତି। ସୋଇ ଦଉନାହାନ୍ତି ଠିକ୍ ସେ ହୁଁ ଏଦିନେ ମଶା ଧୂପ ନହେଲେ ମସୁରୀରେ ଶୋଇବ ନହେଲେ ମଶାରେ
ଆଉ।
ଆଉ କଣ କୁହ।
ଆଉ ଆଜି କାଲିକି ବୋଢ଼ିଆ ଭଳିଆ ହେଇଥିଲା ଆଉ କୁଆଡେ ଯାଇନ।
ନା ନା।
ଏ।
ଉଁ ଦଉଛୁ ନା ସକାଳେ ହେଇଗଲାଣି କାକୁଡି, ମାକୁଡି ତୋଳିକି ଆଇନି।
ଖାଲି କାକୁଡି ତୋଳା ହେଲା।
ହୁଁ।
କେତେ କାକୁଡ଼ି ହେଲା।
ହୁଁ କାକୁଡି ଦି କୁଇଂଟାଣା।
ଦି କୁଇଣ୍ଟାଲ କାକୁଡ଼ି ବାହାରିଲା।
ହୁଁ।
କେତେ ଟଙ୍କା ପୁଣି କେଜି ଆଜି।
ତିରିଶି ଟଙ୍କା।
ତିରିଶି ଟଙ୍କା।
ତିରିଶି, ଛଅ ହଜାର ଟଙ୍କାରେ ବିକିଛ ନା କେତେ ହଜାର ଟଙ୍କା।
ହୁଁ।
ହୁଁ। ଆଉ।
ଆଉ କଣ କୁହ।
ଖରାଦିନ ପାଇଁ ସବୁ ଛୁଆଙ୍କୁ ଲୋକ ସବୁ ପଦାରେ ଯାଇକି ବୁଲୁ ଛନ୍ତି ରାତି ଅଧ ପର୍ଯ୍ୟନ୍ତ ହେଲାଣି।
ଉଁ ହୁଁ।
ବିଲଆଡେ।
ନାଇଁ ଗରମ ଟା ହଉଛି। ଇ ତ ବର୍ଷା ହଉନି।
ମେଘ ଆଜି ଟିକେ ଉଠେଇଥିଲା। ଏ ହେଲାରେ ତମ ଆଡେ ମେଘ ଉଠେଇଥିଲା ନା
ନା।
ଖରା ନେ ଚାରିଟା ବେଳେ ଟିକେ ମୁଁ ତ ଶୋଇପ ଥିଲି ମୁଁ ପଞ୍ଚାୟତ ଘରୁ ଆସିଲି ଆ ଆସିଲି କେତେଟାରେ ଆଉ ଗୋ ଏଗାରଟା ବେଳେ ଗଲି ଯାଇକି ଆସୁ ଆସୁ ହେଇଗଲା ମତେ ଏଗାରଟା ସାଢେ ଗୋଟେ ପାଖାପାଖି ହବ ଆସିଲି। ଯୋଉ ଖରା ମୁଣ୍ଡ ହାଡ଼ି କଣ ହେଇଗଲା ଆସିକି ଦହି ପଖାଳ ଆଉ ଆଳୁ ଭଜା।
ହୁଁ।
ଭାତ ଦିଟା ଖାଇ ଦେଇକି ତ ଶୋଇଛି ଆଉ ଏତେ ଜୋରସରେ ମୁଣ୍ଡ କଣ ହେଲା ଯେ ଶୋଇଛି ମତେ ମୋ ବୋଉ ଫୋନ କରିଛି ଆଉ ଆଉ ଜଣେ ଡିପ। ଭାଉଜ ଜଣେ ହବ ଫୋନ କରିଛନ୍ତି କିନ୍ତୁ ମୁଁ ଆଉ ଫୋନ ଉଠେଇନି କା ଫୋନ ହେଠି ଶୋଇଛି। ଉଠିଲି ଉଠିକି ଯାଇକି ଭାତ ହେରିକା ବସେଇଲି ଭାତ କଲି ଡାଲି କଲି ଭ ପୂଜା କଲି ରୁଟି କଲି କରିକି ଟିକେ ଗଡ଼ପଡ଼ ହଉଛି ଆଉ।
ହଁ।
କାଲି ଭାବୁଛି ଟିକେ ଆମ ଘର ଆଡେ ଯିମି। ଆ ବୋଉ କଣ ରୂପା ଫୁପା ଜିନିଷ କିଣିବ ବୋଲିକି ମତେ ଅନେଇଛି, ଟିକେ ଗଲେ କିଣା କିଣି ଟିକେ କରିଦେଇକି ଘର ଟିକେ ବୁଲିକି ପଳେଇଆସମି ଆଉ। ତମେ ଆସୁନ ଆମ ଘର ଆଡେ କେବେ।
ଟାଇମ କାହିଁ ଟାଇମ ନାହିଁ। ହଁ।
ଟାଇମ କଣ ଦିନେ ବୁଲିବାକୁ ଚାହିଁଲେ ଟାଇମ୍ ନିଜେ ନିଜେ ବାହାର କରିବା ପାଇଁ ପଡ଼ିବ ଆ ଟାଇମ୍ କଣ ଆପେ ଆପେ ଆସିବ।
ଟାଇମ କାଇଁ ଯିବାକୁ?
ହୁଁ।
ଆଉ।
ଆଉ।
ଆଉ କଣ
ନା ମତେ କଣ ଗୋଟେ ନିଦ ହେଲାଣି ମୁଁ ବି ଶୋଉ ଶୋଉ ଆଉ ତିନି ହଁ ଶୋଇମି ଆଉ ଅଧଘଣ୍ଟା ଭିତରେ ଯାଇକି ଶୋଇମି।
ହଁ।
ହୁଁ ସ୍ୱାମୀ କଣ କରୁଛନ୍ତି?
ସ୍ଵାମୀ କଣ କରିବେ। ସେଇ ଚାଷ କରନ୍ତି ଆଉ।
ହୁଁ।
ହଁ।
ଆଉ।
ଆଉ ମୁଁ ବାହାହେଇକି ମୋର ଆସି ଗୋଟେ ଝିଅଟେ ହେଲାଣି।
ହଁ।
ହଁଁ ଝିଅ ପ୍ରଥମ କ୍ଲାସରେ ପାଠ ପଢୁଛି।
ହଁ।
ହଁ। ପ୍ରଥମ କ୍ଲାସରେ। ହଁ ଆଉ ଗୋଟେ ତ ଅଛି ହବାରେ ଦେଖିବା। ଭଗବାନଙ୍କ ଇଛା। ଭଗବାନଙ୍କ ବିନା ତ ପଥ ନାହିଁ ଆଉ। ହଁ।
ତମର ନଡିଆ ଗଛ ଅଛି ନା?
ହଁ।
ଅଛି।
ହୁଁ।
ନଡିଆ ଆଉ ଗଛ ପାଖାପାଖି ରହିଲେ
ଉପରେ ଯଦି ସେ ବାଇଚାନ୍ସ ପଇଲା ମଣିଷ ମଲେ।
ହଁ।
କୁକୁର ସଂଖ୍ୟା, ବିଲେଇ ସଂଖ୍ୟା ଏଗୁଡ଼ା ଭାରି ଅଧିକ। କୁକୁର ଗୁଡ଼ା ଯାହା ହଉଛନ୍ତି
ବିଲେଇ ଗୁଡା ତ ଘରେ ଆଜି ଆଜି ମୁଁ କବାଟ ଖୋଲିଦେଲା ବେଳକୁ ଗୋଡ ପୋଛା ହାତରେ ବିଲେଇ ତାର ହଗି ଦେଇଛି। ହଁ ଆଉ କଣ। କରିମି ତାକୁ ଘରୁ ଗଲାବେଳକୁ ଗୋଟେ ସ୍ମେଲେ ହେଲା। ହେଟୁ କଣ କଲିନା ଫେରେ ସେ ଫ ଫକାଡ଼ିଲି ଘୁଅକୁ ଫୋକାଡ଼ିଲି। ଫୋକାଡ଼ିକି ଫକାଡ଼ିକି କବାଟ ହେରିକା ଦେଲି କବାଟ ଝରକା ଯଦି ଟିକେ ଦବା ବନ୍ଦ କରିଦେଲ ନା, ଖୋଲା ଟିକେ କରିଦେଲ ବିଲେଇ ଜାଣିକି କହିବ ଅନେଇ ବସିଛି କେମିତି ଖାଲି ଯିବ ତ ତାର ହଗିବ।
ହୁଁ।
ହଁ, ସେ ଦିନ ମୋ ଗଦିରେ ତାର ଗଦିରେ ହଗି ଦେଇଛି, ମୁଁ ଗଲା ବେଳକୁ ଦେଖିଲା ବେଳକୁ ଗଦିରେ ହଗିଛି। ଏତେ ସଫା କରିବୁ ସଫା କରି କରି ମଣି ମତେ ଥଣ୍ଡା ଧଇଲାଣି।
ଉଁ।
ହଁ, ଆଉ ତମ ଝିଅ ଶୋଇ ପଇଲାଣି ନା ଶୋଇନି?
ଓ ଶୋଇନେଇ।
ଶୋଇନି ଜାମ ଖେଳୁଛି କଣ ତମେ ତାକୁ ଟିକେ ପାଟି କରିବ ନା ଯଦି ଯଦି ଶୋଇବ ରାତି ଆସିକି ଅଧ ଆସିକି ହେଲାଣି ସାଢ଼େ ଏଗାରଟା ହେଲାଣି, ସେ ଗୋଟେ ଛୁଆ ଏ ପର୍ଯ୍ୟନ୍ତ ଶୋଇନି।
ହୁଁ।
ଏଗୁରା କଣ ଇଏ ଏ ଛ ଛୁଆଙ୍କ ମେମୋରୀ ଉପରେ ଇଏ ସକାଳୁ ଉଠିବାକୁ ତାଙ୍କୁ ଲେଟ୍ ହବ। ତାଙ୍କର ପାଠ ପଢ଼ିବାକୁ ନିଦ ମାଡୁଥିବ। ତାଙ୍କର ପାଠ ପଢ଼ିବାକୁ ବି ଆଉ ଇ କି ଆଗ୍ରହ ହବନି, ନା କିଛି ହବନି।
ହୁଁ।
ଛୁଆଙ୍କର ଗୋଟେ ନର୍ମାଲ ଟାଇମ୍ ଗୋଟେ ଦଶଟା ରୁ ଛୁଆ ଶୋଇବେ। ମୋ ହଁ, ମୁଁ ସ ଦଶଟା ହେଲା ମାନେ ଝିଅକୁ ପାଟି କରିମି ଯା ଶୋଇବ। ଶୋଇବ ଯା ଶୋଇବ ମୁଁ ଟୋଟାଲ କଣ ଝିଅକୁ ବି ଫୋନ୍ ଦିଏନି।
ହୁଁ, ମା ଶୋଇବ ଯା ଶୋଇବ।
ନାଁ ମ
ଉଁ ଉଁ।